ହାଲୋ। ହାଲୋ।
ହ୍ୟାଲୋ।
ହଁ କଁ କରୁଚ?
ନାଇ ବା ଖାଇ ପିଇକି ଆସିଲି ଆଉ ସେ
ଓହୋ କଣ ଆଜି ରାତ୍ରିରେ ଖାଇବା ପାଇଁ ବନେଇଥିଲ?
ଏ ରାତିରେ ରୁଟି ଅଣ୍ଡା ତରକାରୀ।
ସେମ୍ ଆମର ବି ଆଜି ହେଇଥିଲା ରୁଟି ଅଣ୍ଡା ତରକାରୀ।
ହୁଁ ଯା ହଉ।
ଆମର ଆଜି ଅନ୍ ଡା ଆଉ ଆଳୁ ମାନେ ଅଳ୍ପ ଟିକେ ପାଣି ଦିଆ ହେଇକି ହେଇଥିଲା।
ହଁ ହଁ ମାନେ ତରକାରୀ ନୁହଁ କି କଷା ନୁହଁ ଟିକେ ଝୁକ୍ ଝୁକିଆ ରହିଥିଲା ଆଉ।
ଅ ହଁ ରୁଟି ସହିତ ଟିକେ ଖାଇବା ପାଇଁ ହେଇଥିଲା ଆଉ।
ଖାଇବା ପାଇଁ ହଁ ହଁ।
ମାନେ ତମର କଣ ଅଣ୍ଡା ତରକାରୀ କରିଥିଲ ନା ଅଣ୍ଡାକୁ ଯିମିତି କାଟି ପନିର ଭାବରେ ବନେଇକି କରନ୍ତି ସେମତି କରିଥିଲ।
ନାଇ ନାଇଁ ସେମତି ନାଇଁ ସେମିତି ସିଜେଇକି କିମିତି ତରକାରୀ ହୁଏ ସେଇ ଭଳିଆ କିନ୍ତୁ ଝୋଳ ରଖିନଥିଲି ଏତେ। ପୁରା କଷା ବି ନୁହେଁ ଟିକେ ଝୁକ୍ ଝୁକିଆ କରିକି କରିଥିଲି ଆଉ।
ଆଉ ବଢିଆ ଲାଗିବ ସେଇଟା ରୁଟି ସହିତ ଖାଇଆ ପାଇଁ ତମକୁ ମ ସେ ଅଣ୍ଡା ଭଲ ଲାଗେ ନା ଖାଇବା ପାଇଁ।
ଆଁ ହଁ ଭଲ ଲାଗେ। ସେମିତି ଏତେ ଖାସ୍ ଲାଗେନି ଭଲ୍ ଲାଗେ ଖରାପ ବି ଲାଗେନି।
କିଛି ନଥିଲେ ଆଇଁଷ ଚଳେଇଦବା କ
ଚଳେଇଦବା କଥା ହଁ ହଁ।
ମତେ କିନ୍ତୁ ବେଶୀ ଭଜା ଅଣ୍ଡାଟା ଖାଇବା ପାଇଁ ଭଲ ଲାଗେ।
ଭଜା ଅଣ୍ଡା ମାନେ?
ମାନେ ଅଣ୍ଡାଟା ସିଜା ଅଣ୍ଡା ଜଣ ଜଣ ହଉଛି ସିଜା ଅଣ୍ଡା ଭଲ ଲାଗେ ମ ତେ ସିଜା ଭଲ ଲାଗେ ମତେ ଅଣ୍ଡା ହିଁ ବୋହୁତ ପସନ୍ଦ।
ସିଜେଇକି ଭାଜି ଦେଇଦବ ଟିକେ ନା କଣ?
ହଁ ଅଳ୍ପ ଅଳ୍ପ ଟିକେ ଭାଜି ଦେଇଥିବ ସିଜେଇକି ତାକୁ ଟିକେ ଲୁଣ ଲଗେ ଟିକେ ଗରମ ଗରମ ଥିବ ଖାଇବା କୁ ମତେ ଭଲ ଲାଗେ ଯଉଟା ପେଟ ପାଇଁ ଖରାପ।
ହଁ ନା ଏ ମଉସା ଙ୍କର ଯୋଉଦିନ ମନ ହୁଏ ନା ସିଏ ସେମିତି ଅଣ୍ଡା ଆଣିକି ସିଝେଇକି ତାକୁ ମଝିରୁ ଫାଳ କରିକି ଟିକେ ସୋରିଷ ତେଲ ଦେଇକି ଭାଜିଦେବେ। ଅଳ୍ପ ହାଲକା ଟିକେ ଭାଜିବେ। ଏ ତା ଦେହରେ କଣ କହିଲ ଟମାଟୋ ସସ୍ ଚିଲ୍ି ସସ୍ ପିଆଜ ବିଟ୍ ଲୁଣ। ପାକେଇକି
ହଁ ସେଇଟା ଅଣ୍ଡା ଫ୍ରାଏ କରିକି କରନ୍ତି ଆଉ ଭଲ ଲାଗିବ ତ ସେଟା ଖାଇବା ପାଇଁ ବେଳେ ବେଳେ ମୁଁ ବି ସେମତି ବନେଇ ଦିଏ ଆଉ ମାନେ ଅଣ୍ଡା ଯେତେବେଳେ ନଥାଏ ଦି ଚାରିଟା ଥିବ ତ ଇଚ୍ଛା ହେଲେ କେତେବେଳେ ବନେଇକି ଖାଇଦିଏ ଆଉ ସେମିତି କରିକି ଆଉ।
ହଁ ଭଲ ଲାଗେ।
ଆଉ ତମ ପୁଅ ବି ସେଇଡ଼ା ଖାଇଲା ବଧେ ନା।
ହଁ ହଁ ପୁଅ ବି ସେଇଟା ଖାଇଲା ସିଏ ତ ଖଣ୍ଡେଇ ରୁଟି ଯେ ବହୁତ କଷ୍ଟରେ ଖାଉଚି।
ହଁ ବା ପୁରା ପତଳା ପୁରା ମୁଁ ସେଇଆା କୁହେ ମୁଁ କ ଏତେ ପତଳା ନା ସିଏ। ସେ କୁହନ୍ତି ଜାନ ହଁ ସେ ଖାଏ ନା ଟୋଟାଲ ସେ ଶୁଖିଯିବନି ନା।
ସବୁ କଥା ତାକୁ କହିବ ଖାଇବା କଥା ଙ୍କ କହିବନି ଭାରି ଖାଇବାକୁ ତାକୁ କଷ୍ଟ।
ଛୋଟ ଛୋଟ ଛୁଆମାନେ ସେମିତି ବା ଖାଇବା କଥା କହିଲେ ନାକ ଟେକିବେ।
ହଁ ନାଇଁ ଛୁଆ ଅଛନ୍ତି ନାକ ଟେକନ୍ତି କିନ୍ତୁ ଖାଆନ୍ତି ଏମିତି କୋଉ ଖ ଉ ଗୋଟେ ଗୋଟେ ଟାଇମ ରେ ହଁ କହିବେ କି ଏଟା ଖାଇବିନି କି ସେଟା ଖାଇବିନି କୋଉଟା ତ ଗୋଟେ ପର୍ଟିକୁଲାର ଖାଉଥିବେ। ଇଏ କିନ୍ତୁ ନାଇଁ କୁ ମାନେ ସନ୍ଧ୍ୟାବେେଳ ଟାଇ ମାନେ ଖାଇବା ଟା ଟିକେ ଚାଖଣା ଜିନିଷ ସେଇ ଟାଇମ ଟା ଖାଇବା ଖୋଜିବ ସନ୍ଧ୍ୟା ଟାଇମ ଟା।
ହୁଁ।
ଆଉ ତାପରେ ସକାଳେ କଣ ଦି ପରେ କଣ ରାତିରେ କଣ ସେ ଟୋଟାଲ କହିବ ମୁଁ ଖାଇବିନି। ତମେ ଯେତେ ଯା ଖାଉଥ ସେ କହିବ ଟୋଟାଲ ମୁଁ ଖାଇବି ଏ ବହୁତ କଷ୍ଟରେ କୁହନି ଏଇନେ ଖଣ୍ଡେ ରୁଟି ସେ ବହୁତ କଷ୍ଟରେ ଖାଇଲା।
ମାନେ କଣ ମାନେ ସିଏ ବେଶି ଆଇଁଷ ଭଲ ପାାଏ ନା ସାଧା ଉପରେ ଖାଇବା ପାଇଁ ଭଲ ପାାଏ।
ନା ଆଇଁଷ ଭଲ ପାଏନି ତାର ଛଣାଛଣି ଜିନିଷ ଟା ବେଶୀ ପସନ୍ଦ।
ମାନେ ବାହାର ଜାତୀୟ ଜିନିଷ ଖାଇବା ପାଇଁ ଭଲ ପାଏ ସିଏ ଆଉ ନା।
ନାଇଁ ବାହାର ଜିନିଷ ସେମିତି ନୁହଁ ସେମିତି ଫାଷ୍ଟଫୁଡ ଖାଇଦବନି ଆଇଁଷ ଖାଇବନି ଅ ଉ ସେମିତି ନୁହଁ ବାହାର ଜିନିଷ ଉପରେ ଏଇ ଖାଏ କଣ କହିଲ ଲେଜ କୁୁରକୁରି। ଏ କି ଆଇସ୍କ୍ରିମ୍ ହଁ କେକ୍ ବିସ୍କିଟ ସବୁ ଭଲ ଭଲ ଯୋଉ ହଁ ଅ ସେଗୁଡା ସବୁ ପସନ୍ଦ। ଆଉ ନହେଲେ ଏ ଯୋଉ ଅନ୍ୟ ଜିନିଷ କିଛି ନାଇଁ କହିବନି ଖାଇବା ପାଇଁ ଆଉ ଗଲେ ବାହାରକୁ କହିବ ଦୋସା ଖାଇବି।
ଅନ୍ୟ ଜିନିଷ କେବଳ ଆମ ମାନଙ୍କୁ ଭଲ ଲାଗେ ଫାଷ୍ଟଫୁଡ ଉପରେ ଆଉ କଣ।
ହଁ ହଁ ସିଏ ସେଗୁଡା ଟୋଟାଲ ଖାଏନି। ସିଏ ଯ ମାର୍କେଟ ଯିବୁ ଯଦି ଗୁପଚୁପ୍ ଟା ଖାଏ କିନ୍ତୁ ଆମ ସାଙ୍ଗରେ ହେଲା। ଆଉ ନହେଲେ ଖାଇବନି କବ ଦୋସା ଖାଇବି ନହେଲେ ସ୍ଵିଟକର୍ଣ୍ଣ ଖାଇବ।
ମାନେ ଗୁପଚୁପ ଟା ଗୋଟେ ଏମିତିକା ଜିନିଷ ମାନେ କୋଉ ଲୋକ କଟାକୁ ନ ଭଲ ଲାଗି କି କହିପାରିବେନି ଯେ ମତେ ଗୁପ୍ଚପଟା ଭଲ ଲାଗେନା।
ଭଲ ଲାଗେନି ବୋଲି ହଁ ହଁ ନା ନା।
ସମସ୍ତେ କହିବେ ଚାଲ ବଜାର ଯିବା ଖାଇକି ଆସିବା ଗୁପ୍ ଚୁପ୍ ଆରେ ଯାହା ପାଟିରେ ଶୁଣିବୁ ଗୁପ୍ ଚୁପ୍।
ଗୁପଚୁପ ହଁ ଏଠି କିନ୍ତୁ ସେମିତି ନହିଁ ମାନେ କୋଉଠି ଗୋଟେ ପରା ଆମ ସେପଟ ଭଳିଆ ଯେମିତି ଗୁପ ଚୁପ ଯେମିତି ପୁରା ମାନେ କଞ୍ଚାଲଙ୍କା ଚକଟା ହେଇଥିବ ପୁରା ରାଗ ରାଗ। ଖଟା ପାଣି ଟା ଟିକେ ଖଟା ଖଟା ଲାଗୁଥୁବ। ଏଥି ନାଇଁ ସେମିତି ସେମିତି ଦଉଛନ୍ତି ନା ପ ପାଣି ଖଟା, ଯୋଉଠି ଟିକେ ଗୁପଚୁପ ଟିକେ କଡକଡିଆ ହେଇଥିବ ନା ପାଣି ଟା ଖ ଟା ଥିବ ନା ତା ଆଳୁ ଟା ଟେଷ୍ଟ ଥିବ।
ମାନେ ସେଠି କଣ ମାନେ ଆଉ ପୋଦିନା ପତ୍ର।
ପୁଦିନା କାଇଁ କିଏ ଦଉଚନ୍ତି ତାକୁ ଯେତେ କହିଲେ ପୁଦିନା ବଟା ଟିକେ ଦିଅ ବୋଲି ସେ କାଇଁ ମିଶାନ୍ତି।
ମାନେ ସେଠି ମାନେ ଖଟା ପାଣି ଟା କଣ କରନ୍ତି? ଖାଟା ପାଣି ଟା କେମିତି କଣ କରନ୍ତି?
ଖଟା ହିଁ ତ ଲାଗେନି ଖାଲି ତେନ୍ତୁଳି ବୋଧେ ଦିଅନ୍ତି। କିନ୍ତୁ ଖଟା ପଣିରେ କଣ ସେ ଯୋଉ ପୋଦିନା, ଧଣିଆ, ପୁଦିନା ପାଣି ଟେ ନେ ଯୋଉ କଣ ଯୋଉ ବଟା ଟା। କଞ୍ଚାଲଙ୍କା ସେ ବଟା ଟା ଟିକେ ମିଶେଇଲେ, ଲେମ୍ବୁ ଟିକେ ତା ଦେହରେ ପକେଇଲେ ତା ବାସ୍ନା ଟା ଆସୁଥୁବ। ତ ଭଲ ଲାଗିବ।
ହଁ।
ହଁ। କାହିଁ ଏଠି କାଇଁ ସେମିତି ଦଉଚନ୍ତି।
ଜଲଜିରା ଟିକେ ପକାନ୍ତି ତା ଉପରେ।
ହଁ ବହୁତ ଜାଗା ମୁଁ ଖାଇଲିଣି ଗୁପଚୁପ୍। ମାନେ କୋଉ କୋଉ ଜାଗାରେ ଭଲ ଲାଗିବ ନୂଆ ନୂଆ ଟ୍ରା
ବନେଇ ଦେଇକି ଖାଇବା ଆହୁରି ତାଠୁ ବହୁତ ଭଲ।
ଘରେ ବନେଇଲେ ସେଇ ଯୋଉ ପାମ୍ପୁଡି ଟା କେମିତି ବନେଇ ହବ? ଏ ପୁଅ ମତେ ପ୍ରାୟ ଟାଇମରେ କହିବ ମମି ତମେ ଘରେ ବନଉନ।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
ଘରେ ବନଉନ। ସେ ପାମ୍ପୁଡି ଟା ତ ଠିକ ରେ ହବନି। ନାଇଁ ବା।
କିଛି ନାଇଁ ମଇଦା ଅଳ୍ପ ପକେଇବ ତା ଉପରେ ପକେଇଦବ ଯୋଉ ସୁଜି ପକେଇବ। ମଇଦା ଯେତିକି ସୁ ସୁଜି ସେତିକି ପକେଇକି ତା ତାକୁ ବଢ଼ିଆ ସେ ଚକୁଟି ଦବ, ଚକୁଟିକି ପାଞ୍ଚ ମିନିଟ୍ ରଖିଦେଇ ସାରିଲା ପରେ ପୁରା ଟିକି ଟିକି କରିକି ବେଲିଦବ। ତାକୁ ଶୁଖେଇ ଦବ ଖରାରେ।
ମାନେ ନର୍ମାଲ ପାଣିରେ ଇଏ ହବ ଚକ୍କଟା ହବ ନା ଗରମ ପାଣିରେ?
ହଁ ତମେ ଅଟାରେ କରିପାରିବ ମଇଦାରେ ବି କରିପାରିବ, ତ ପ୍ରାୟ ଲୋକ ମଇଦାରେ ଟିକେ କ୍ରିପ୍ସ ହବା ପାଇଁ ମଇଦାରେ ବନାନ୍ତି। ତ ମଇଦା ଟିକେ ମଇଦା ଯେତିକି ଅଳ୍ପ ଟିକେ ପକେଇବ ବେଶୀ ନାଇଁ କାଇଁକିନା ଆମେ ଛୋଟ ଛୋଟ ଗୁଳା କରିବା ନା ହେଇଯିବ। ଆଉ ସୁଜି ଯେତିକି ମଇଦା ସେତିକି।
ହଁ ଯୋଉ ଚକଟା ଟା ହବ ସେଟା କଣ ନର୍ମାଲ ପାଣି ଏମିତି ଦିଆହବ ନା ଟିକେ ଉ ଉଷୁମ ପାଣି?
ପାଣି ନା ନା ଖାଲି କଞ୍ଚା ପାଣି ଦେଇକି ତାକୁ ଚକୁଡ଼ି ଦବ। ଚକୁଟି ଦେଇ ସାରିଲା ପରେ ତାକୁ ପାଞ୍ଚ ମିନିଟ୍ ରଖ ରଖି ଦେଇକି ଛୋଟ ଛୋଟ ଗୁଳା ପୁରା ଛୋଟ ଛୋଟ ଗୁଳା କରିଦବ। ଗୁଳା କରିଦେଇକି ତା ତାକୁ ବେଲି ଦବ। ବେଲି ସାଇଲା ପରେ ତାକୁ ଯୋଉ ବେଲିକି ଗୋଟେ ପେପରରେ ରଖିବ ସେଇ କଣ କରିବ ନା ଫ୍ୟାନ୍ ଦେଇ ଦେବ ଫ୍ୟାନ ଦେଇ ତାକୁ ମିନିମମ୍ ଦିଇ ଘଣ୍ଟା ଛାଡ଼ିଦବ। ତିନି ଚାରି ଘଣ୍ଟା ଯଉ ଚାହିଁଲେ ବି ଚା ଛାଡ଼ି ଦେଇ ପାରିବ। ଉଁ ହଁ ଗୋଟେ ପେପରରେ ଥୋଇ ଦବ। ପେପରରେ ଥୋଇ ସାରିଲା ଫ୍ୟାନ ଲଗେଇଦବ। ଫ୍ୟାନ ରେ ଥୋଇ ଦେଇକି ନା ନା ସିଏ ବା ଟିକେ ଫ୍ୟାନ ବାଜିବ ଅ ଟିକେ ଶୁ ଖି ଟିକେ ଶୁଖିଲା ଟାଇପ ର ହେଇଯିବ, ଦିଇ-ତିନି ଘଣ୍ଟା ଛାଡ଼ିଦେବ। ତାପରେ ତାକୁ ତେଲ ଗରମ କରିକି ତାକୁ ଛାଡ଼ିଦବ।
ଓଃ। ହୋଃ, ଏମିତି ତାହେଲେ ମୁଁ ତ ଭାବେ ସାଙ୍ଗେ ସାଙ୍ଗେ ବୋଧେ ବେଲିକି ଛାଣନ୍ତି।
ସେ ପୁରୀ ଟାଇପ ର ହେଇଯିବ କ୍ରିସ୍ପି ହବନି। ଟିକେ ତାକୁ କଣ ଫ୍ୟାନ୍ ଇଏରେ ବା ଟିକେ ଛାଣିଦେଲେ ସେ କଡ କଡ ମଡ ହେଇକିନା ହେଇଯିବ।
ଫୁଲ ଫୁଲେ କି ନାଇଁ ନା ଫୁଲିବନି?
ହଁ ବଢିଆ ଫୁଲିବ ନା ତମେ ସେମତିରେ ବେଲିବ ବିଷ୍ଣୁ। ସେଇ ଅନୁସାରେ ତାକୁ ବେଲିବ ପୁରା ଛୋଟ୍ ଛୋଟ୍ କରି ବେଲିବ। ସାଇଜ ଅନୁସାରେ ଆଉ।
ଓଁ ଦେଖିବା ତାହେଲେ ଦିନେ ଘରେ କରିଆ।
ହଁ ଯଦି ସେଟା ନ କରିପାରିବ। ଟିକ୍ ଟିକ୍ କରିକି ନ ବେଲି ପାରିବ ଛୋ ଗିନା ତମର ଥିବ ଛୋଟିଆ ଗିନା ଠାକୁରଙ୍କୁ ଭୋଗ ଫୋଗ ଦୋଉଥିବ କି କଣ ସେଇ ଛୋଟ ଗିନାରେ ବଡ ଆଁ ବଡ ଆକାରରେ କରି ବେଲିଦବ ପୁରା ପତଳା ଟିକେ ମୋଟା ରହିବନି ପୁରା ପତଳା କରି ବେଲିବ। ପୁର ବି ପତଳା ନୁହ। ବେଲିଲା ଟାଇପ ର ଟିକେ ବେଲିବ ତାହାକୁ ଗୋଲ ଗୋଲ କରି କାଟିଦବ। କାଟି ସାରିଲା ପରେ ତାକୁ ଅଁହଁ ଖରାରେ ନା ଯୋଉ ଫ୍ୟାନ୍ ହାୱାରେ ଦବ ଦିଇ ତିନି ଘଣ୍ଟା ଫ୍ୟାନ୍ ହାୱାରେ ଦବ ମୋ ମାଉସୀ ଘର କଣ କହିଲ ଗୁପଚୁପ ବେ ପାର କରନ୍ତି ତ।
ଓହୋ ହଁ ହଁ ହଁ।
ଏସବୁ ଗୁପଚୁପ୍ ଚାଟ୍ ସେ ବେପାର କରନ୍ତି। ନା ତ ମୁଁ ସେଇଟି ସବୁ ବସି ମୁଁ ମାଉସୀ ଛାଣୁଥିବ ମୁଁ ଖାଏ।
ଅହୋ ତାହେଲେ ତ ତମେ ଘରେ ବି ତ ଆରାମସେ ବନେଇକି ତମର
ମୁଁ ବନିଚି ଚାରି ପାଞ୍ଚ ଥର ବନେଇଚି ହଁ ଖଟା ପାଣି ଟା ମୁଁ ବନେଇ କଣ କହିଲ ଅଉ ଅଳ୍ପ ଟିକେ ଖଟା। ଅଁ ତେନ୍ତୁଲି ଖଟା ଟା ସହିତ ପାଣି ଟିକେ ଅଧିକ ଦେଇଦେବି। ପୋଦିନା ଦି ଚିଟା ପତ୍ରର ଆଣିକି ତାକୁ ବଢିଆ ସେ ଗ୍ରାଇଣ୍ଡିଙ୍ଗି କରିକି ତାପରେ ପକେଇଦବି ଜଲଜୀରା ଗୋଟେ ଆଣିି ପ ଇବି ଲେମ୍ବୁ ଚିପୁଡିକି ଲେମ୍ବୁଟା ଚିପୁିଡିକି ତା ଚୋପାସ ପକେଇ କଞ୍ଚା ଲଙ୍କା ଟିକେ ଦି ଚାରଟା ଛେଚି ଦେଇକି ଛେଚିକି ହୁଁ ଛେଚି ଦେଇକି ତା ଉପରେ ପକେଇ ଦେଇକି ଗୋଟା କଞ୍ଚା ଲଙ୍କାଦିଟା ଛାଡିଦେବି। ନହେନେ ମଝିରୁ କାଟିକି ଛାଡିଦେବି। ଆଉ ଗୋଳେଇଦେବି ଆଉ ଲୁଣ ପକେଇ କି ଗୋଳେଇ ଦେମି ନଙ୍କାଗୁଣ୍ଡି ଜିରାଗୁଣ୍ଡି ପକେଇ ତାକୁଗୋଳେଇଦେବି। ତାପରେ ଆଳୁ ଚକଟି ଖାଏ ଆଉ। ବଢିଆ ହୁଁ। ବଢ଼ିଆ ହୁଏ ନା।
ଓଁହୋ ଘରେ ସେଇ ପାମ୍ପୁଡି ଟା ବନେଇବା ବା କଷ୍ଟ ମୁଁ ସେ ପାମ୍ପୁଡି ଟା ବନେଇ ପାରେନି ବୋଲି ଥରେ ବନେଇଥିଲି ଯେ ମୋର ପୁରୀ ଭଳିଆ ହେଇଗଲା କିଛି ହେଲାନି ମୋର ପୁରା
ହଁ ସେଇଟା ତମେ କଣ କରୁଥିବ କହିଲ ଅଟାରେ କରୁଥିଲ କି?
ଅଟା ହଁ ଅଟା ସୁଜି ଦେଇକି କରିଥିଲି।
ହଁ ଅଟା ଯେତେ ଅଟାର୍ ବି ହବ। ଅଟା ଯେତିକି ସୁଜି ସେତିକି। ଆଉ କରି ବେଲିବ ତାକୁ ଖୁବ ଫ୍ୟାନ ହାୱାରେ ଦି ଘଣ୍ଟା ଛାଡିଦବ।
ଅଁ ସେଇଟା ଆଉ ମୁଁ ଦେଇନି।
ନହେଲେ ଘଣ୍ଟେ ଛାଡିଦବ ଘଣ୍ଟେ ବେଶୀ ନହଲେ ନାଇ ଦି ଘଣ୍ଟା ତ ହୁଏ। ନହେନେ ଘଣ୍ଟେ ଛାଡିଦବ।
ହଁ ମୁଁ ତଇ ଯୋଉ ଯାଏ ସେ ଯୋଉ କଣ କହିଲ କଲେଜ୍ ଗଲା ବେଳକୁ ଗୋଟେ ଗୁପ୍ ଚୁପ୍ ଦୋକାନୀ ସେପଟେ ଗୋଟେ କରୁଥାଏ ମୁଁ ଖାଲି ନଜର ପଡିଛି ବାଇଁ ଛାଏଁ ସେ ଗାଁ ଭିତରେ ଦେଇ ପସିକି କଲା ବେଳକୁ ଏ ଦଶରଥପୁର କଲେଜ।
ହଁ।
ଗାଁ ଭିତର ଦେଇକି ପଶିଗଲା ଆଉକୁ ସେ ଗୋଟେ ଗୁପଚୁପ୍ ଦୋକାନୀ ସେ ଛାଣେ କେ ତାପରେ ଗୋଟେ ଘୋଡେଇକି ରଖନ୍ତି ବେଲିକି?
ବେଲିକି ଘୋଡେଇକି ରଖିଲେ ସେ ନରମ ହେଇଯାଏ।
ଓଅ।
ମୋ ମାଉସୀ ଘରେ ଯେତେଳେ ବେଲିବେ ତାକୁ ଛାଣିବେ ତା ମୁଁ ଦେଖିବି ତାଙ୍କ ହଁ ଖଟ ତଳ ସାଇଡରେ ରଖିଥିବେ। ଫ୍ୟାନ କଣଁ ନିଜମାଉସୀ କବ ନା ନା ଫ୍ୟାନ୍ ଟା ଦେଲେ। ସିଏଯେ କିଏ ଅଁ ମାନେ ଓଦା ଦା ଅଂଶ ଗୁଡା ପଳେଇବ ସିଏ ପୁରା ବଢିଆ ସେ ଛାଣି ହବ। ଆରେ ପା ଖାଉଚନ୍ତି। ପାମ୍ପଡକୁ ଆମେ ସବୁବେଳେ ଖରା ଦଉଚନ୍ତି ନା କାହିଁକି ଦଉଚନ୍ତି ଭଲସେ ପାମ୍ପଡ ଟା ହବ। କିିପ୍ସି ହବ ପାମ୍ପଡ ଟା ଭାଙ୍ଗି ହଉଥିବ ନହଲେ ନରମ ହେଇଯିବନି।
ନରମ ହେଇଯିବ। ହଁ ହଁ ଥିବ ସ୍
ପଟେ ଜିନିଷ ଏଟା କଣ ଗୁପ୍ ଚୁପ୍ ଫୁଲିବା ଦରକାର୍ ତ ସେଥିପାଇଁ ଆମେ ଘଣ୍ଟେ ଛାଡ଼ି
ଓହୋ। ହୁଁ
ତ ଆମ ଏଠି ର ଆମ ଏଇ କଲେଜ୍ ର ତମେ ପାଠ ପଢ଼ି ଥିଲ କି?
ହଁ ହଁ ହଁ।
ଆମ ପଢ଼ୁ ଥିଲ?
ହଁ ହଁ।
ହଁ କି ଅହ ମୁଁ ଜାଣିିନଥିଲି।
ମୁଁ ତ ସେଇପଟେ ବୋହୁତ୍ ଯିବା ଆସିବା କରେ ସେତେବେଳେ ତମେ ସବୁ ଛୋଟ ଛୋଟ ହେଇଥିବ ବୋଧେ?
ମତେ କେବେ ଦେଖିନ ନା?
ନା ମୁଁ ସେତେବେଳେ କାଇଁ ଦେଖିନି ମୁଁ ସେତେବେଳେ ବେ କଣ ହଁ ବେଙ୍ଗୁଲି ନା ତା ନାଁ? ବେଙ୍ଗୁ ବେଙ୍ଗୁଲି ବୋଲି ଗୋଟେ ଝିଅଟେ ନାହିଁ ତମ ସେଇପଟେ?
ଏ କେମିତିଆଟେ କହିଲ?
ବେଙ୍ଗୁଲି ଏଇ ଗୋରା ହେଇକି ଝିଅଟା।
ଉଁ ହୁଁ ଗୋରା ହେଇକି ପତଳା ପୁରା।
ପ ପତଳା ନୁହଁ ତ।
ଆଉ?
ଟିକେ ମାନେ ଅଁ ବେଶି ମୋଟା ନୁହଁ କି ପତଳା ନୁହଁ ହେଲ୍ଦି ଝିଅ ଟା।
ହୁଁ ହେଲ୍ଦୀ ଝିଅଟେ।
ହଁ ହଁ।
ବେଙ୍ଗୁଲି ଯାହା କଥା ତମେ କହୁଛ ଆ ବେଙ୍ଗୁଲି ନା ସିଏ ତ ବୋହୁତ୍ ଛୋଟଟେ ଥିବ ତମ ତମେ ଯୋଉ ତମେ କେତେ ବର୍ଷ ର କଥା କହୁଛ କିହିଲ?
ହଁ ହଁ ଛୋଟ ଥିଲା ସିଏ ବି ଛୋଟ ଥିଲା ସେଇ ବେଳ କଥା ମୁଁ କହୁଛି।
କେତେ ଛୋଟ ଥିଲା ସେ?
ଏଇ ପା ରମୁ ମୁଁ ତାକୁ ଦେଖୁଥିଲି ଫେସ୍ ବୁକ୍ ରେ କି ଇନ୍ ଷ୍ଟା ରେ କୋଉଥିରେ ଗୋଟେ ତା ନାଁ କଣ ସେନାପତି ନା କଣ ତାଙ୍କ ଟାଇଟେଲ୍।
ହଁ ଆଉ ୟାଙ୍କ କଥା କହୁଛ ଏଇ ଯୋଉ ବେଙ୍ଗୁଲି ନାନୀଙ୍କ କଥା ମୁଁ ଯୋଉ ଜାଣିପାରିଲି ଏବେ ବେଙ୍ଗୁଲି ନାନୀ ହଁ ହଁ ଏଇ ଯୋଉ ତମ ମ ନାନୀଙ୍କ ଘର ସିଧାରେ ତାଙ୍କ
ମୁଁ ହଁ ହଁ ହଁ ମୁଁ ତାକୁ ଦେଖିଥିଲି ମୁଁ ହେଇ ଯୋଉ କଲେଜ୍ ଗଲାବେଳେ ସିଏ ଯୋଉ ନାନୀ ଘରେ ଯେତେବେଳେ ଭୋଜି କରେ। ମୁଁ ତାକୁ ଦେଖିଥିଲି ମୋର କଣ ହେବ୍ ବ ଏବେ ଯୋଉ ବଡ଼ ହେଲା ପରେ ତାକୁ ଦେଖିଲା ପରେ ତା ଫେସ୍ ଟା ମନେ ପଡ଼ିଲ ହେତେବେଳକୁ ଛୋଟଟେ। ସେ ବି ବେଶି ହାଇଟ୍ ନୁହଁ ନା ଅଳ୍ପ ହାଇଟ୍। ସେତେବେଳକୁ ତ ଫେସ୍ ଟା ମନେ ପଡ଼ିଲା ଫେସ୍ ଟା ତ ସେମିତି ଜଣା ପଡି଼ଯିବନି କି ଆସେ ଛୁ